ହ୍ୟାଲୋ। ଭାଉଜ ନମସ୍କାର। କଣ କରୁଛ?
କଣ କରୁଛି ଏଇଠି ବ
ତମ ଭଏସ ଟା ଏତେ ସ୍ଲୋ କାହିଁକି ଶୁଭୁଛି? ଟିକେ ଜୋରେ କହୁନ।
ସ୍ଲୋ?
ହଁ।
ହ ହ ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସିଛି ମୁଣ୍ଡ କୁଣ୍ଡଉଛି। ହଁ ଶୁଣା ଯାଉଛି ଯେ ସ୍ଲୋ ସ୍ଲୋ ଆବାଜ ଶୁଭୁଛି ତ ସେଥିଲାଗି କହିଲି। ଆ ସ୍ପିକର ଟାକୁ ପାଖରେ ନେଇକି କୁହନ୍ତୁ।
ଏବେ କ୍ଲିୟର୍ ଶୁଣାଗଲା କି?
ହଁ ହଁ ଶୁଣାଗଲା।
ଓହୋ ଆଉ ଏବେ କଣ କରୁଛ?
ମୁଣ୍ଡ କୁଣ୍ଡଉଛି ଆଉ। କଣ କରିବି ନା? ନାସ୍ତା କରିଥିଲି ଆଜି ଉପମା ବନେଇଥିଲି ଆଉ। ଚଣା ଲି ଆଳୁ ତରକାରୀ କାଲି ରାତିରେ କରିଥିଲି ସେ ଥିଲା। ସେ ଆଉ ଖାଇଲୁ ଆଉ
ଓ ଆଉ ଭଲ ଅଛ? ଆମେ
ମୁଁ ସୁଜି ସିମେଇ ଦିଟା ମିଶେଇ ଦେଇଥିଲି ଆଉ। ହୁଁ ହଁ ଭଲ ଅଛି, ଆଉ ଆଜିର
ଆଜିର ପ୍ରୋଗ୍ରାମ
ଏମିତି ନର୍ମାଲ୍ ଆଉ କଣ ଖରା ହଉଛି ଆଉ କିଛି ପ୍ରୋଗ୍ରାମ୍ ରଖାହେଇନି।
କଣ ରୋଷେଇ ବାସ ହବ କଣ ନାଇଁ କୁହ କିଛି?
ଏ ରୋଷେଇ ଆଜି ଆଜି ଟି କିଏ ମନ୍ଦିର ଯାଇଥିଲେ ତ ତେଣୁକରି ନନଭେଜ୍ ହବ ହବନି ଭେଜ୍ ହବ ସୋୟାବିନି ଆଳୁ ତରକାରୀ ହବ ପୋଟଳ ଆଳୁ ଭଜା ହବ ଭାତ୍ ତ ହବ ଆଉ।
ସୋୟାବିିନ ଆଳୁ ତରକାରି ଟିକେ ରଖିବ, ମୁଁ ଗଲେ ରାତିରେ ଖାଇବି। ମୁଁ ଯିବି ନା।
ଓ ହୋ ଖୋଜି ଖୋଜି କି?
ହଁ ମୁଁ ଯାଇ ପହଞ୍ଚିବି ନା।
ଆହା।
ହୁଁ ରଖିବ ମୋ ପାଇଁ ହେଲା।
ହଉ ବଳେଇକି ରଖିବି ଆଉ।
ହଁ ଆଉ ଦିଦି କ'ଣ କରୁଛନ୍ତି?
ଦିଦି ଅଛନ୍ତି।
ଆଉ ପିଲାମାନେ?
ପିଲାମାନେ ସ୍କୁଲ ଯାଇଛନ୍ତି।
ହୁଁ ଆଉ ଭାଇ ଡ୍ୟୁଟିି ପଳେଇଲେଣି?
ଭାଇ ଡୁଟି ଯାଇଛନ୍ତି ବାପା ଅ ନାସ୍ତା କରିକି ବସିଛନ୍ତି।
ହୁଁ। ଆଉ କଣ କୁହ? ହୁଁ? ଆଜି କଣ ରାତିରେ କଣ ପୁରୀ ପୁରୀ ବନେଇବ?
ଆଁ?
ଆଜି ରାତିରେ କ'ଣ ପୁରୀ କରିବ?
ହଁ।
ହୁଁ?
ହଁ ପୁରୀ, ତରକାରୀ
ହୁଁ। ପୁରୀ, ତରକାରୀ, ଖିରି। ଖିରି ଟା କେମିତି ବନେଇବ ଟିକେ ରେସିପି କହିଲ। ହଁ।
ଖିରି ଟା ପ୍ରଥମେ ଭଲ ଚାଉଳ ଆଣିବା ଖିରି ଚାଉଳ ଆଣିବା। ତାପରେ ତାକୁ ଗୋଟେ ଦିଟା ସିଟି ମାରିଦବା।
ହଁ।
ସିଟି ମାରଦେଇକି ଫେର୍ ଖୋଲି ସାରିଲା ପରେ ତା ଧେରେ କ୍ଷୀର ଦିଅ କିମ୍ବା ଅମୁଲ ଦିଅ ତ ଏମିତି ଗୋଳିକି ଦେବା କାଜୁକିସମିସ ଭାଜିକି ରଖିଥିବା। ଗୁଜୁରାତି ସବୁ ସେଟା କିଛି ସମୟ ଫୁଟିବ ଖିରିଟା ତ ବହୁତ ସମୟ ବସ୍ ବନା ଏଇଟା ଫୁଟିବ ଫୁଟି ଫୁଟି ସାରିଲା ପରେ ପକେଇବା ଲାଷ୍ଟକୁ ଟିକେ ଘିଅ ପଡ଼ିବ। ଆଉ ମିଲ୍କ୍ ମେଡ୍ ପଡ଼ିବ ଆଉ।
ହଁ। ବାସ୍ ଖିରି ରେଡି।
ଖିରି ରେଡି ଆଉ କଣ?
ଶୁଣିବାକୁ ଏତେ ହଁ ଶୁଣିବାକୁ ତ ଶୀଘ୍ର ସରିଗଲା ମାନେ, ଦି ମିନିଟରେ କଥା ସରିଗଲା। କିନ୍ତୁ ବନେଇଲା ବେଳକୁ ଦି ଘଣ୍ଟା।
ଦି ଘଣ୍ଟା ସେଇଟା ବା କହନ୍ତି କଣ କ୍ଷୀରି ଯୋଉ ଭୋଜି ଫୋ ଭୋଜି ହେଲେ ନା, କ୍ଷୀରି ବସିବ ଆରମ୍ଭରେ କିନ୍ତୁ ଉଠିବ ଶେଷରେ।
ହ।
କାହିଁକି ନା କାରଣ ସେଠି ଡାଇରେକ୍ଟ ଚାଉଳଟା ଫୁଟିଲା ନା, କିନ୍ତୁ ଆମେ କଣ ନ ମାଲ କଲି ଗ୍ୟାସରେ ବୋଲି ଜଲ୍ଦି ହେବ ବୋଲି, ସିଟି ମାରିଦେଲି। ଚାଉଳଟାକୁ, ସେଥିପାଇଁ ଜଲଦି ହେଇଗଲା।
ଓହୋ।
ଚାଉଳଟାକୁ ଯେହେତୁ ସିଟି ମାରିଦେଲି ଜଲ୍ଦି ହେଇଗଲା। ଆଉ ସେଟା ତମ ଉପରେ ନିର୍ଭର ତମେ ଯେମତି କରିପାରିବ।
ଆଚ୍ଛା ତାହେଲେ ସବୁ ଆସେ ନା।
ଉ ହଁ ଆ ଆସେ କିଛି କିଛି ଆସେ ଆଉ କିଛି କିଛି ବଡ ମାନେ ଅଛନ୍ତି, ଉଁ ଶାଶୁ ନଣନ୍ଦ ତାଙ୍କୁ ପଚାରିକି କରେ ଆଉ।
ନଣନ୍ଦ କଣ ବଡ?
ନାଇଁ ନଣନ୍ଦ ଛୋଟ ନା।
ଆଉ ନଣନ୍ଦ ସାନ ହେଇକି ସେ ତମକୁ କଣ ଶିଖେଇବେ?
ଆରେ ସେ ସେନ୍ ଏତେ ବଡ଼ ଭାଉଜ ଯେ, ସେ ଏମିତି ବି ଏମିତି ଅଛି ବି ମାନେ ଯୋଉ କଥା ବଡ ମାନେ ନ ଜାଣିଥାନ୍ତି ସେଇ କଥା ସାନ ବି ଜାଣିଥାନ୍ତି ନା।
ଆଛା, ଓହୋ ସେଥିଲାଗି।
ହଁ ସେଥିରେ କଣ ଥାଏ, ସାନ ହେଲେ ବି କଣ ସ କିଛି ଠିକ କଥା କହିପାରିବନି।
ହୁଁ। ତାହେଲେ କଣ ଟା ଆସେନି?
ମୁଁ ତା ଆସେନି ମତେ। କୋଉଟା ତ ମୁଁ ଏମିତି କରିନି ମାନେ ନାହିଁ ବୋଲି ମୁଁ ଜାଣିନି। ସବୁ ମୁଁ ଚେଷ୍ଟା କରେ। ସବୁ ଆସେ।
ଚେଷ୍ଟା କରିଚାଲ, ତେଣିକି ଆସୁ ନ ଆସୁ।
ପିଠା ପଣା ସବୁ ଆସେ, ଏଁ ଆରିସା, କାକେରା, ମଣ୍ଡା ପିଠା, ସବ ସବୁ କିଛି ଆସେ।
ଓହୋ ତାହେଲେ କେବେ ଦିନେ ବନେଇକି ଡାକିବ ନା
ହଉ ଠିକ ଅଛି, ଏମିତି ଫୋନ ରେ ପଠା ପଠି ହବା ଆଉ। ହଉ।
ଫୋନ ନହେଲେ ଫୋନ କରିଦେଲେ ବି ମୁଁ ଆସିଯିବି, ଲୋକେସନ ଚେକ୍ କରି କରି କରି ପଳେଇ ଆସି
ହଁ ଠିକ ଅଛି ହଁ ମ ଲୋକେସନ ଚେକ୍ କରି କରି ପଳେଇ ଆସିବ ଆଉ। ବନେଇ ବନି ଯାହା ମାନେ ଡିମାଣ୍ଡ ଥିବ ଏମିତିରେ ଖାଇବାରେ ଏମତି କହିବି ପାରିବ। ମୁଁ ବନେଇକି ଡାକିଦେବି ଆଉ ସେମିତି ତ ବନେଇ ଥିବି ବୋଲି ଡାକି ପାରିବିନି ନା।
ଓହୋ! ତାହେଲେ ଅ ମୁଁ ଆଜି ନା ଗୋଟେ ଜାଗାକୁ ଯିବି ଦିଟା ବେଳେ।
ହଁ ଅଁ।
ଗୋଟେ ଭାଉଜଙ୍କର ଆଜି ଆନିଭର୍ସରୀ ଅଛି ତ, ସେ ସେ ଡାକିଛନ୍ତି ମତେ ସେ ନ ଡାକି ମୁଁ ପଳେଇବି।
ହଁ ହଁ। ହଁ ମଁ ସେମିତି କିଛି ନାହିଁ ନ ଡାକିବା କଣ ଦରକାର ନି ଜିଉ ଲୋକଙ୍କୁ କଣ ଖାଲି ସବୁବେଳେ ନିମାନ୍ତ
ହଁ କିନ୍ତୁ ସିଏ ମତେ ମତେ କହିଲେ କି କାଲି ବାସି ପୁରୀ ଆଉ ଚା ଖାଇବା କହିକି ଆଜି ପୁରୀ ବନେଇ ମିଛ କହିଲେ ମୁଁ ତାଙ୍କୁ ଯାଇକିରି ସତଟା କହିଦେବି ଆଉ।
ଓହୋ ସତଟା କହିଲ ତାହେଲେ ତମେ ବହୁତ ଭଲ।
ହ ମୁ ଆଜି ପଳେଇବି ଦିଟା ବେଳୁ ପଳେଇବି ତାଙ୍କ ଘରକୁ ଆଜି। ଦିଟା ବଳ ଯାଏ ଜଗିବି ପୁରୀ ତରକାରୀ ଦିଅ ଖାଇକି ଯିବି କହିବି।
ତାପରେ ସିଏ କଣ ବନାଉଛନ୍ତି କଣ ନାହିଁ ସେଇଟାକୁ ଦେଖିବ ନାହିଁ ତମେ ବାସି ପୁରୀ ଖାଇବ ନା ମୋତେ ସଜ ପୁରୀ ଦେବ?
ମୁଁ ନେଇ ଆସିବି କାଲି ବାସି ହେଇଯାଇଥିବ ମୁଁ ଘରେ ରଖି ଖାଇବି।
ଓହୋ ଏମିତି କଥା। ତମ ଭାଉ ତମ ଭାଉଜ ଉପରେ ତମର ବହୁତ ମାନେ ଡିମାଟ ନା
ଆଟିଏ ସିଏ ମୋ ଭାଉନ ସେ ମୋ ଯା ହେଲା ମୁଁ ତାଙ୍କୁ ଭାଉଜ ଡାକେ।
ଅହ ତମର କଣ ଲାଭ ମ୍ୟାରେଜ?
ଆମର?
ହଁ।
ହଁ ଆମର ନା।
ଆଉ ଭାଉଜୋ କେମିତି ଡାକିଲ?
ଆରେ ଭାଉଜ ଡାକିଲି କଣ ପାଇଁ ନା ସେ ମତେ କହିଲେ କହିଲେ ସମସ୍ତେ ଭାଉଜ ଡାକୁଛନ୍ତି ତୁ କଣ ପାଇଁ ଯାକୁ ଅପ ପା କି ଦେଇ କିଛି ଡାକିବୁ ସେଥିପାଇଁ ତୁ ବି ଭାଉଜ ଡାକେ ସେଥିଲାଗି ମୁଁ ବି ଭାଉଜ ଡାକେ।
ଓହ କିଏ କହିଲେ?
ଯେ ମୁଁ ଯା ହେବେ ସେ କହିଲେ।
କହିଲେ ହଁ ତମେ ଯୋଉ ତମକୁ ଯୋଉଟା ମାନେ ଫି ଲାଗୁଛି ସେଇଟା ଡାକିଲେ କିଛି ନାହିଁ ସମ୍ପର୍କ ତ ସବୁବେଳେ ସମ୍ପର୍କ ନା।
ହଁ। ସେଥିଲାଗି ମୁଁ ମନ ହେଲେ ଆଉ କେଇ ଦିନ ଗଲେ ଡାକିବ ମମି
ହଁ ଚଳିବ ସେଥିରେ କଣ ଥାଏ। ବ ବଡ ଜା ବଡ ଭ ହଁ ବଡ ଯା ମା ସମାନ ଶାଶୁ ଶିଶୁମାନେ ବଡ଼ ଭଉଣୀ ସେମାନେ ବଡ଼ ଯାହାକୁ ଯେକୌଣସି ସ୍ଥଳରେ ତାଙ୍କ ତମେ ରଖିପାରିବ ସେ କୌଣସି ତୁମେ ସମ୍ମାନ ପାଇବ।
ହଁ ସେଥିଲାଗି ମୁଁ ସେଥିପାଇଁ ମୁଁ କହିଲି ତମେ ନଡା କମା ମୁଁ ପଳେଇଲେ ଗଲା। ମୁଁ କାଲି ଯାଇଥିଲି ମାର୍କେଟ ଟିକେ ବୁଲିବାଲି ଆସି ଆସିଲି ହଜବେଣ୍ଡଙ୍କ ସହିତ ଗୁପଚୁପ୍ ଖାଇଲି ଟିକେ ବୁଲିଲି
ବୁଲିଲ କୁଆଡ ବୁଲିଲ୍?
ହଁ ଯାଇଥିଲି ଟିକେ ମାର୍କେଟ ଆରେ ବୁଲିଲି ଗୁପଚୁପ ଖାଇବାକୁ ଯାଇଥିଲି।
ହଁ ହଁ। ଗୁପଚୁପ ଖାଇଲ ନାଇଁ ଏକଲା ଏକଲା ଖାଇଲ ନା ଆଉ କିଏ ଥିଲେ ତମ ପାଖରେ।
ନାଇଁ ମୁଁ ଆଉ ମୋ ହଜବେଣ୍ଡ ଦି ଜଣ ଖାଇଲୁ।
ଅ ଶିଖାନ୍ତି।
ସିଏ ଖାଆନ୍ତିନି କିନ୍ତୁ ମାନେ ମୁଁ ଯୋଉ ଫ୍ଲେଟ ଟା ଧର ନା ସେଇଥିରୁ ଗୋଟେ ଦିଟା ତାଙ୍କୁ ଖୁଆଇଦେଲି ଆଉ।
ଓଁହୋ ଏମିତି ବି ନାହିଁ
ହଁ।
ସେମିତି ଭଲ
ବହୁତ ଭଲ ଅଛନ୍ତି ଆଉ ତମ ହଜବେଣ୍ଡ।
ଆଉ
ଅ ହଉ
ଆଉ ଏବେ କୋଉଠି ଅଛ ଘରେ ନା ବାହାରେ
ଅ ନାଇଁ ଘରେ ଅଛି ଏବେ ଖରା ଟିକେ ବେଶୀ ହଉଛି ତମ ବାହାରକୁ ଯାଏନି
ଓହୋ। ଖରା ବେଶୀ ହଉଛି ବୋଲି ବାହାରକୁ ଯାଇଏନା
ନାଉ ଠିକ ଅଛି ଯାହା ରୋଷେଇଗ କରିବ ରଖୁଛି ଆଉ ହଉ ଠିକ୍
ହଁ ବା
ହ ବାଏ।